ହ୍ୟାଲୋ ହଁ କଣ କରୁଛନ୍ତି?
ଏଇନା ଯାଉଥିଲି ହଉଛି ଟିକେ ସା ଆଗ ଭାଜି ବୋଲି ତାପରେ ହଉଛି ଆମ ଝିଅ ବାଲା ମୁଁ ଭାଜିଦେବି ଆଉ।
ଆଚ୍ଛା।
ଆଉ
ଆଉ କେମତି ଅଛନ୍ତି ଭଲ ଅଛନି
ହଁ ମୁଁ ଭଲ ଅଛି ଆଉ ଅଛି।
ଆଚ୍ଛା। ଏଇ ବାରିପଟେ ଏଇନିଆଉ ଗୋଟେ ସାପ ବାହାରିଲା ସେ ସେଆଉ ଦେଖିବାକୁ ପଳେଇ ଆସିଥିଲି ବାରିଆଡେ ଆଉ।
ଓ ହଁ କି ସାପ?
ଯଉ କଣ କଉଡିଆ ଚିତି କହୁଛନ୍ତି। ବିଷାକ୍ତ ସାପଡା ହଁ।
ହଁ ହଁ।
ଏ ବିଷାକ୍ତ ସାପ ଟା ଏ ବର୍ଷା ହେଲାଡୁ ସବୁ ବାହାରିବ ଆଉ ହଁ। ମୁଁ କହିଲି ବର୍ଷା ହେଲାଡୁ ସବୁ ଗୁଡାକ ବାହାରିବ ଆଉ।
ଆଉ
ଆ ଆପଣ ଗଣେଶ ପୂଜା କଉଠି କରନ୍ତି?
ଉୁଁ ଗଣେଶ ପୂଜା ତମ ଶାଶୁ ଘରେ କରେ। ଗଣେଶ ପୂଜା ହୁଁ ଚାଷୀ କରିବାରେ ଆଉ ସେଠି ଭଲ ପ୍ରସେ ମ ଆମର ସେତିକି ସମସ୍ତେଖା ପ ତୋଳା
ଆ
ହ ହବ ସେ ହଉଛି ତା ମାମୁଳି ଘୁଞ୍ଚିଦବ ହବ ଟିକେ ଯାହା ତାର ଯାଆନ୍ତି ଭୋଗ ଭୋଗୀ କରନ୍ତି ତାପରେ ବୁଲ ବୁଲା କିି ଦର୍ଶନ କରି ଠାକୁରଙ୍କୁ ଆସନ୍ତି। ଯେହେତୁ ଆମ ଶାଶୁଘର ମୁଁ ମୁଁ ନୂଆକୁ ବାହାହ ହେଇଛି ମୁଁ ଯାଏନି ତ।
ଆଚ୍ଛା ଶୁଣନ୍ତୁ ଆପଣଙ୍କର ନେଟୱାର୍କ ଟିକେ ପାଉନି ଟିକେ ନେଟୱାର୍କ ଜାଗାକୁ ଯାଆନ୍ତୁ।
ହଁ
ବର୍ଷା ହଉଛି ତ ନେଟୱାର୍କ ପ୍ରୋବ୍ଲେମ ରହୁଛି ଟିକେ।
ହୁଁ।
ହୁଁ। ଆମର ମୁଁ ଯେତେବେଳେ ପଢୁଥିଲି ନା ସେତେବେଳେ ସକାଳୁ ଉଠିକି ଗାଧୁଆ ପାଧୁଆ କରିକି ଛଅଟା, ସାତଟା ଭିତରେ ପୁରା ନୂଆ ଡ୍ରେସ ପିନ୍ଧିକି ପୁରା ଅ ସଜବାଜ ହେଇକିନା ସକାଳୁ ଟ୍ୟୁସନ ପଳେଇବୁ। ଟ୍ୟୁସନ ପଳେଇବୁ ସେ ଠି ପୂଜା କରିକିନା, ପୁଷ୍ପାଞ୍ଜଳି ଦେଇକିନା ଆସିବୁ ଘରକୁ। ଘରେ ଆଠଟା, ନଅଟା ଭିତରେ ପଳେଇ ଆସିଥିବୁ ଟ୍ୟୁସନ ରୁ ତାପରେ ମାମା କହିବ ତୁ ତ ପୁଷ୍ପାଞ୍ଜଳି ଦେଇ ସାରିଲୁଣି, ଆଉ ତୁ ଖାଇଦେ। ମୁଁ ସେଠୁ ତଥାପି ପି ପିଠା ପିଠା ମାମା କରିଥାଏ, ପିଠା ଖାଇ ଦେଇକିନା ପୁଣି ଯାଉ ସ୍କୁଲ। ସ୍କୁଲକୁ ଯିବୁ ଯେ, ସ୍କୁଲରେ ପୁଣି ସ୍କୁଲ ଡ୍ରେସ। ମାନେ ଆଉ ରଙ୍ଗୀନ ଡ୍ରେସ ପୁରେଇବେନି, କହିବେ ନାଇଁ ରଙ୍ଗୀନ ଡ୍ରେସ ମାନେ ହବନି ସାର୍ ପାଟି କରିବେ। ସାରେ ମନା କରିଥାନ୍ତି କହିବେ ନାଇଁ ସବୁ ସ୍କୁଲ ଡ୍ରେସ ପିନ୍ଧିକିନା ଆସ। ସ୍କୁଲ ଡ୍ରେସ ପୁଣି ପିନ୍ଧିକିନା ଯିବୁ। ଅ ସ୍କୁଲରେ ପୁଣି ପୂଜା କରିି, ପୁଷ୍ପାଞ୍ଜଳି ଦେଇକି ଆସିଲା ବେଳକୁ ସାଢେ ଗୋ ଟେ ଦିଟା ଏମିତି ହେଇଯାଏ। ପୁଣି ଘରକୁ ଆସିବୁ ପୁଣି ଘରେ ଆମ ନିଜ ଘରେ ବି ଗଣେଶ ପୂଜା କରିଛନ୍ତି ଦାଦା କରିଛନ୍ତି। ସେ ତାଙ୍କ ନିଜେ ମାନେ ମୂର୍ତ୍ତି ସବୁ ତିଆରି କରନ୍ତି। ବହୁତ ବଡ ବଡ ମୂର୍ତ୍ତି ତିଆରି କରନ୍ତି। ନିଜେ କରିକି, ନିଜେ ସାଜସଜା ନିଜ ମାନେ ସବୁ ମାଇକ୍ ଫାଇକ୍ ବଜେଇକିନା ପୁରା ଆମର ପୁରା ଭଲସେ ଧୁମଧାମରେ କରୁ ନିଜ ଘରେ। ଆମେ ଗୋଟେ ଦିନ ଆଗରୁ ତା ପୂର୍ବ ଦିନ ଆମେ ସବୁ ସଜାସଜାରେ ଲାଗିଥାଉ। ସେଠୁ ମୁଁ ସ୍କୁଲରୁ ଆଇଲା ବେଳକୁ, ଏଠି ଆମର ମାନେ ଘରେ ନିଜ ଘରେ ପୂଜା ଷ୍ଟାର୍ଟ ହେଇଯାଏ। ଏଠି ପୁଣି ପୂଜା କରିବୁ। ତିନି ଜାଗାରେ ପୁରା ମୁଁ ସବୁବେଳେ ପୂଜା କରେ। ସବୁବେଳେ, ଆଉ ଦାଦା ଯେତେବେଳେ ତାଙ୍କର ମାନସିକ ଥାଏ ବେଳେବେଳେ ଭୋଜି ବି ଦିଅନ୍ତି, ପ୍ରସାଦ ଦିଅନ୍ତି ସମସ୍ତଙ୍କ ଗାଁ ଲୋକଙ୍କୁ। ଅରୁଆ ଅନ୍ନ, ଖଟା, ଡାଲମା ପାସ୍ କରିକିନା ଥରେ, ଦିଥର ଏମିତି ଦେଇଥିଲେ ସବୁବେଳେ ତ ଦବା ସମ୍ଭବ ହୁଏନି। ଏମିତି ବର୍ଷେ ବର୍ଷେ ଦିଅନ୍ତି ଆଉ, ତାଙ୍କ ମନ ହେଲେ ମୋ ଦାଦାଙ୍କ ମନ ହେଲେ ଆଉ। ଆଉ ନିଜେ ଆମ ଘରେ ଖଇ ଭାଜି ଦଉ। ସେଉ, ବୁନ୍ଦୀ ଆମେ ଛାଣିକି ଭୋଗ କରୁ। ଆଉ ଗଣେଶ ପୂଜା ଭଲ ଲା ଗେ। ଘରେ ଏମିତି କରିବୁ, ସବୁବେଳେ ତ ସେଇଠି ଠାକୁରଙ୍କ ପାଖରେ ବସିଥିବୁ ସେଇଠି ଖେଳିବୁ। ଲୁଡୁ ଖେଳିବୁ, ତାସ ଖେଳିବୁ। ରାତିରେ ଗୋଟେ ମାନେ ସାଙ୍ଗପିଲା ସବୁ, ସାହିରେ ଯେତେକ ପିଲା ସବୁ ସେଇଠି ସବୁ ମସ୍ତି ସ୍ତି କରିବୁ। ଏମିତି ଏମତି ସବୁ ପୂଜା ହୁଁ କରୁ, ଆଉ ଏବେ ତ ଶାଶୁ ଘରେ ଆଉ ଆସି ହଉନି ଘରକୁ। ତ ଶାଶୁ ଘରେ ନିଜେ ମାନେ ଘରେ ମୋ ଶାଶୁମା ପୂଜା କରିଦିଅନ୍ତି। ସବୁ ଛୁଆ ଆମର ଘରେ ପୁତୁରା ଝିଆରିି ସମସ୍ତେ ତାଙ୍କ ବହି ଖାତା ଦିଅନ୍ତି। ଘରେ ରୁ, ମୋ ଶାଶୁ ତାଙ୍କର କଳସ ବସେଇକି ଘରେ ପୂଜା କରିଦିଅନ୍ତି। ଆପଣ ଘରେ ପୂଜା କରନ୍ତିନି? ହ୍ୟାଲୋ। ଆପଣଙ୍କୁ ଶୁଭା ଯାଉଛି ନା? ହ୍ୟାଲୋ। କୁଆଡ଼େ ରହିଗଲେ? ହ୍ୟାଲୋ ଆପଣଙ୍କୁ ଶୁଭା ଯାଉଛି ନା ମୋ କଥା ଶୁଣିପାରୁଛନ୍ତି ଆପଣ ବ୍ୟସ୍ତ ଅଛନ୍ତି ନା କଣ ଆପଣ ଟିକେ ନେଟୱାର୍କ ଜାଗାକୁ ଯାଆନ୍ତୁ ଆପଣଙ୍କ କଥା କିଛି ଶୁଭ ଯାଉନି ହ୍ୟାଲୋ ଶୁଣନ୍ତୁ ଶୋଇପଡ଼ିଲେ ନା କଣ କଥା ଶୁଣି ଶୁଣି ଶୋଇପଡିଲେଣି ନା କଣ ଆପଣଙ୍କ କଥା କିଛି ଶୁଭ ଯାଉନି ନା ଫୋନ୍ ଥୋଇ ଦେଇକି କୁଆଡେ଼ ପଳେଇଛନ୍ତି